ହଁ ଏବେ ଶୁଭିଲା?
ହଁ ଶୁଭିଲା କଣ କରୁଛନ୍ତି?
ଏଇ ହର ଝାଡୁ କରୁଚି ଏବେ ଆସି।
ଆଚ୍ଛା ଛ ଉଠେଇଲେଣି ତ ଲାଗୁଛି ହବ ଏବେ ବୋଲି।
ନା ଏଠି ଜୋରେ ବର୍ଷା, ତିନ ଦି ତିନିଟା ବେଳୁ ବର୍ଷା।
ବାପରେ ନା ଏପଟେ ତ ଉଠେଇଲେଣି, ଲାଗୁଛି ଆଜି ହେଇଯିବ ଟିକେ ବର୍ଷା ବୋଲି।
ନା ଏବେ ବି ଫିମ୍ପି ଫିମ୍ପି ବର୍ଷା ପକଉଛି।
ତିନ ଚାରିି ଦିନି କଣ୍ଟିନ୍ୟୁ ବର୍ଷା ହେଇିନି ତ, ଆଜି ଟିକେ ଗରମ ଅଧିକା
ନା ଆ ବାହାର ଥଣ୍ଡା ଲାଗୁଛି, ଘର ଭିତରେ ଯୋଉ ଗରମ କୁ ସେଇ ଗରମ ଯୋଉ ଗୁଳୁ ଗୁଳି କୁ ସେଇ ଗୁଳୁଗୁଳି।
ମାନେ ଆଟମସସ୍ଫର ଥଣ୍ଡା ହେଇନି ଆମର ଆଉ।
ହଁ ଟିଉସନ କଣ କରୁଥିଲ ସରିଗଲାଣି।
ହଁ ପିଲାଙ୍କୁ ତିନି ଚାରିଟା ପିଲାଙ୍କୁ ଟିଉସନ କରେ। ଛୋଟ ଛୋଟ ପିଲାଙ୍କୁ।
ହଁ।
ଏଇ ଅଛନ୍ତି ଘର ପାଖରେ ପିଲା ଗୁଡାକ।
ବସେଇଆ ପାଇଁ ଜମା ଭଲ ଲାଗିବନି।
ନାହିଁ ନାହିଁ ଚାଲ ଗୋଟେ
ବିଜି ବିଜି ରହିଲେ ବିଜି ବି ରହିଲେ ଗୋଟେ ପକ୍ଷରେ ଭଲ ନା। ଟାଇଁ ଟାଇମ୍ କେତେବେଳେ ଯେ ପଳେଇବ ତା ହିସାବ ନାହିଁ ଆଉ ଗୋ ଟେ କାମ ଏବେ ଯେମିତି ମତେ ଟିକେ ବୋର୍ ଲାଗୁଚି ଛୁଆ କାମ କରି କରି କରି କରି ଏତେ ଚିଡଚିଡା ଲାଗୁଚି ଯିଏ ଯା କହିଲେ ବି ମତେ ଚିଡା ଲାଗୁଚି।
ହଁ ନିହାତି ଗୋଟେ କାମରେ ସବୁବେଳେ ଆଟାଚ୍ ରହିଲା ମାନେ ବିରକ୍ତିଆ ଲାଗିବ। ଦି ତିନିଟା କାମ ବି ମିଶେଇକି ଚାଲିଥିବ
ସଖାଳୁ ଉଠୁ ହଜବେଣ୍ଡଙ୍କୁ ରୋଷେଇ କରିକି ଦେ ତାଙ୍କୁ ଆଉ ଛୁଆ କାମ କର ସେଇ ରୋଷେଇ କରିକି ଦେ।
ସେଇ ରେଗୁଲାର ଡିଉଟି ସବୁବେଳେ କଲା ମାନେ ଟିକେ ବିରକ୍ତିଆ ଲାଗିବ।
ଏନଗେଜ୍ ରହିବା ପାଇଁ ଚାହୁଁଚି କଁ କରିମି।
ମାନେ ବେଶୀ ବଡ ପିଲା ବି କରେନି ଏଇ ୱାନ୍ ଟୁ ଥ୍ରୀ।
ହଁ ଧୀରେ ଧୀରେ ଏଗେନ୍ ତି ଏ ମୁଁ ଯେତବେଳେ ଟିଉସନ୍ କରୁଥିଲି ଅନ୍ ମ୍ୟାରେଡ ଟାଇମରେ ଯେତବେଲ
ହୁଁ
ଟିଉସନ୍ ଯେତେବେଳେ କରୁଥିଲି ଅନ୍ ମ୍ୟାରେଡ୍ ଟାଇମରେ ସେତବେଳୁକୁ ଫାଷ୍ଟ ମୁଁ ଗୋଟେ ଛୁଆ ହିଁ ଟିଉସନ୍ କରୁଥିଲି ମାସେ।
ୱାନ୍ ମନ୍ଥ୍ କମ୍ପ୍ଲିଟି ହେଇଗଲା ପରେ ଧୀରେ ଧୀରେ ଧୀରେ ଅଠର୍ ଟା ଷ୍ଟୁଡେଣ୍ଟକୁ ମୁଁ ସ୍ ପାଠ ପଢଉଥିଲେ ଅଠର ଜଣ। ଏବେ ଏଇ ରିସେଣ୍ଟଲି ଏଇ ଘଣ୍ଟେ ପୂର୍ବରୁ କ ଥା ହଉଥିଲି ଜଣେ ଯୁ ଯୁଆକୁ ପଢଉଥିଲି ତା ମାମା ଫୋନ କରି ଥିଲେ ମୁଁ କହିଲି ମତେ ସେ ମନ ରଖିଛି ନା କହିଲେ ଆଉ ମନ ରଖିବନି ସିଏ ମୁଁ କହିଲି ଏବେ ଛୋଟ ଛୁଆ ଥିଲା ପଢଉଥିଲି ସିଏ ଏବେ କଲେଜ ପାଠ ପଢିଲାଣି। ଆଉ ସେ ମନରେ ନା ହଁ ଯେତେ ଯାହାହେଲେ ସେମାନେ ମନେ ରହିବେନି ରଖିବେନି ନା। ଟାଇମ୍ ପଳେଇ ଦି ଘଣ୍ଟା ଏବେ କଣ ଆ ଏବେକା ଡେଟରେ ଗୋଟେ ଘଣ୍ଟା ଟିଉସନ କରଉଚନ୍ତି ଗୋଟେ ଘଣ୍ଟା ତାଙ୍କ ପାଇଁ କା ଫି ସେଇଥେରେ ବି ଦି ହଜାର ଟଙ୍କା କିନ୍ତୁ ଆମ ବେଳୁକୁ ଦି ଦି ଘଣ୍ଟା ତିନି ଘଣ୍ଟା ବି ହେଇଯାଏ ଆମେ ପଇସାକୁ ଦେଖୁନା ଆମେ ଛୁଆଙ୍କୁ କିନ୍ତି ପଢେଇଆ ସେଇଟା ଦେ ଖୁ ଏବେ କଣ ଏବେ ପଇସା ହିସାବରେ ଟିଉସନ କରୁଛନି।
ନା ନା ନା ହାପ୍ ମାନେ ଦେଢ ଘଣ୍ଟା ମାନେ ଟିକେ ବସିବେନି ଆଉ କୌଣସି ଟିଉସ୍ ସନ୍ ଟିଚର୍ ପାଞ୍ଚ ମିଣ୍ଟି ଅଧିକା ବସୁନାହାନ୍ତି କମିବ ବରଂ ପାଞ୍ଚ ମିନିଟ୍ ଅଧିକା ହଉନି ସାରମାନଙ୍କର। ପିଲା ନା ତାଙ୍କ କଥାଗୁଡାକ ଶୁଣିଆକୁ ଭଲ ଲାଗୁଚି ତ ସେଇଥିଲାଗି ମୁଁ କରେ ମୋର ଯାହା ହଉ ଗୋଟେ ତ ମୋର ଟାଇମ ପାସ୍ ତ ହେଇଯାଉଚି। କେ ପୁଅ ଶୋଇଛି?
ନା ନା ହେ ଏଇ ଇଁ ତା ଦିଦି ଆସିଚି ତାକୁ ନେଇକି ଯାଉଛି ବୁଲେଇଆ ପେଇଁ। ତାକୁ ଦେଖିଲେ ମାନେ ଯାହା ପାଖେ ଥାଉ ପୁରା ଡେଇଁ ପଡୁଛି। ତାର ଯେମିତି ହେଲେ ଟିକେ ଆଁ ଆଁ
ରିଫ୍ରେସମେଣ୍ଟ୍ ଦରକାର ମାଇଣ୍ଡ୍ ରି
ହଁ ବୁଲିବା ହେଇଗଲାଣି ମୁଁ ବି ସେଇଭଳିଆ ତ। ମୋ ପୁଅ ବି ସେଇଭଳିଆ ହେଇଗଲା।
ଯାହା ହଉ ପିଲାମାନେ ଯାହା ହଉ।
ବୁଲେ ଏମିତିରେ ବି ଘରେ ଯାଇଥାଏ ଆଉ ଆ ବଡ ଦିଦି ପାଖେରେ ଯେତେବେଳେ ରହୁଥିଲି ସିଏ ବି ମତେ ବୋହୁତ ଗାଳି କରେ। ସିଏ ଟିକେ ଏତେ ବୁଲାବୁଲି ପସନ୍ଦ ନୁହଁ ଗହଳି ପସନ୍ଦ ନୁହଁ କିନ୍ତୁ ମୋର ଟିକେ ପସନ୍ଦ ସେ ମ ତେ ବୋହୁତ ଗାଳି କରେ ବୋହୁତ କପ୍ଲେନେ ଘରକୁ ସଖାଳୁ ହୁଁ ସିଏ ଉଠେ ସାଡେ ପାଂଶଟାରେ ଯେମିତି ହେଲେ ସେ ସାଡେ ପାଂଶଟାରେ ଜଲ୍ଦି ଜଲ୍ଦି ଉଠିଯିବ ରୋଷେଇ କରିବ ମୋର ଟିଫିିନ ପ୍ୟାକ୍ କରିଦେଇଥିବ। ମୁଁ ଯେତେବେଳେ ଉଠିବି ମତେ ଉ ମ ନାଇଁ ନାଇଁ ଏଇ ଯୋଉ ଉଁ ଉଁ ଜବ୍ କରୁଥୁଲୁ ନା ଦି ଭଉଣୀ ସାଙ୍ଗ ହେଇକି ଥିଲୁ ହେଲେ ସିଏ ସଖାଳୁ ସାଢେ ପାଂଶଟାରୁ ଠିବ ଟିଫିନ୍ କରିଦେଇଥିବ ମୋର ପ୍ୟାକ୍ କରିଦେଇଥିବ। ଆଉ ମତେ ଉଠେଇଲା ବେଳକୁ ଉଠେଇନି ଗୋଟେ ତୃତୀୟ ଶ୍ରଣୀ ଛୁଆ କହୁଛି କହୁଛି ଦିଦି ତୁମେ ବହୁତ ସୁନ୍ଦର ଦେଖାଯାଉଛ ହଁ ସେ କଣ କରୁଛି ନା ତା ସିଏ ଟିଫନ୍ ଟା କଲା ବେଳକୁ ଏତେବେଳେ ମୁଁ ଶୁଣେ ନା ତାକୁ ଏଟା ଆଣିବୁ ସେଟା ଆଣିବୁ କହିଦେଇକି କହିଦେଲା ବେଳକୁ ସେ କମ୍ପ୍ଲେନ ନେ ଯୋଉ ଘରକୁ ଫୋନ କରିଦେଇଥିବ ବାପା ମମି ମୁଁ ଯେତେବେଳେ ଆ ଆ ଟା ବେଳେ ଉଠିବି ଫୋନ ରେ ଆସିଯାଇଥିବ ବାପାଙ୍କ ପାଖକୁ।
ହୁଁ।
ହେଲା ବାପାଙ୍କ ପାଖରୁ ଫୋନ୍ ଆସି ପଚାରିବେ ମତେ ଆଉ ତୁ କଣ ପାଇଁ ସଖାଳୁ ଉଠିକି କହିଥିଲୁ କାଲି ରାତିରେ ତାକୁ ମାଛ ଆଣିକି ଦବୁ ସେ ରୋଷେଇ କରିବ କାହିଁ ତାକୁ ଆଣି କି ଦେଇନୁ ମାଛ ସେ ରୋଷେଇ କରିନି କଣ ଖାଇକିଯିବ? ତୁ ସବୁବେଳେ ଆଠଟାରେ କାଇଁ ଉଠୁଚୁ ସକାଳୁ କାଇଁ ଉଠୁନୁ ସେଇଥି ପାଇଁ ତୋ ଦେହ ହାତ ପେନ୍ ହଉଛି ଇ ଏ ହଉଛି ଏମତୀ ସବୁ କଥା କହିଦେଇଥିବେ।
ମାନେ ଘରେ ଦି ତିନି ଜଣ ରହିଲା ମାନେ କମ୍ପାରିଜନ ଟା କମ୍ପଲସରି ନାଇ କି ସେ କରୁଛି ତୁ କାହିଁ କରୁନୁ।
ସାଢ଼େ ପାଞ୍ଚଟାରେ ଉଠୁଛି ତୁ କାଇଁ ସେ ପାହାଡେ ପାଞ୍ଚଟାରେ ଉଠୁନୁ? ଏବେ କମ୍ପ୍ଲେନ କଲା ମୁଁ ସେଥି ହେଇଥିପାଇ
ତାପରେ ବଡ଼ ଥିଲେ ସାନମାନେ ଟିକେ ହାଲକା ହେଇଯାଆନ୍ତିନି କି ହେଲେ ଦିଦି ତ ଅଛି କରିନ
ମୁଁ ସେଇଥି ମୁଁ ପୁଣି ସିଏ ପୁଣି ବାହା ହେଇସରିଲା ପରେ ମୁଁ ଯେତେବେଳେ ଏକୁଟିଆ ରହିଲି ମୁଁ ପୁଣି ଘରର ସବୁ କାମ କରୁଥିଲି ନା ଘର ସେଇରୁ ନିଜେ ନିଜେ ଗ୍ରୋସରୀ ଆଣେ ନିଜେ ସଖାଳୁ ମାଛ ନେଇକି ଆସେ ନିଜେ ରୋଷେଇ କର ନିଜେ ଟିଫିିନ ପ୍ୟାକ୍ କରିକି ଗଲି। ସବୁ କଲି କରୁଥିଲି ନା ଏଇ ଗୋଟେ ଉ
ଦିଦି ଅନା ଆମର ଉପରେ ଜଣେ ଅଛି ମାନେ ଆମେ ଘରକୁ ଗଲେ ମା ଅଛି ମା ସୋଇପଡ଼ିଆ ଟିକେ ମା କରିଦବ କିନ୍ତୁ ଶାଶୁ ଘରେ ଚଳୁଛି କି ସେଇଟା ନାଇଁ ନିଜ କାମ ଏଇନା ନିଜେ କରିବାକୁ ପଡ଼ିବ କେବେ କାହା ଉପରେ ଡିପେଡେଣ୍ଟ ନୁହନ୍ତି।
ସଣ୍ଡେ ହବ ମାନେ ରବିବାର ହବ ମାନେ ଆମେ କଥା ହେଇଯାଇଥିବୁ ଯିବୁ ଭୁବନେଶ୍ଵର ମାର୍କ ର୍କେଟ ବିଲଡିଂ ହେଲା ଯିବା ପାଇଁ କଥା ହେଇ ଯାଇଥିବୁ କିନ୍ତୁ ଇଏ ସାଙ୍ଗେ ସାଙ୍ଗେ ତା ପୂର୍ବରୁ ତିନିଟା ବେଳୁ ଫୋନ କରିଦେଇଥିବ ଘରକୁ। ଦେଖ ଆଜି ରବିବାରଟାରେ ସେ ସବୁବେଳେ ତ୍ରିବ ଏଇନା ମାର୍କେଟ ଯିବ। ପଇସା ଖର୍ଚ୍ଚ କରିବ ଯାଇକି ରାତି ଆଠଟା ନଅଟା ବେଳକୁ ଆସିବ ଆରେ ଘରେ ଫୋନ କରିଦେବେ ମମି ଫୋନ କରିବ ଆ ତୁ କଣ କହୁଛୁ ମର୍କେଟ ଯିବୁ ବୋଲି ବାହାରୁଛୁ ତୁପା ଆର ରବିବାର ଯାଇଥିଲୁ ଏଇ ସଇଲା ଇଏ କରିଦେବି ସୁଇଚ ଅଫ୍ କରିଦେବି ମୁଁ ପଳେଇବି ଆଇଲା ବେଳକୁ ତାର ଏତେ ବଡ଼ ରାଗ। ଆଉ ସିଏ ଯେତେବେଳେ ପଳେଇଲା ବାହା ହେଇ ସାରିକି ପଳେଇଲା। ସେତେବେଳେ କୁହନ୍ତିନି ପଘା ଯେମତି ଫିଟେଦିଆନ୍ତି ଗାଈରୁ ପଘା ଫିଟେଇ ଦେଲେ ଯେମିତି ବୁଲେ ସେଇଭଳିଆ ମୁଁ ହେଇଗଲି।
ଗୋଟେ ଜିନିଷ କେବେ ଫିଲ କରିଛନ୍ତି କି ମୋ ନାନୀ ଥିଲା ମତେ ଗାଇଡ଼ କରୁଥିଲା ନାନୀ ଥିଲା ପା
ବହୁତ ସାଙ୍ଗ ମାନଙ୍କ ଠୁ ବହୁତୁ ଧୋକା ପାଇଲି ବହୁତ ଜାଣି ପାଇଲିନି ସାଙ୍ଗମାନଙ୍କୁ ଚିହ୍ନି ପାଇଲିଣିି ବହୁତ ବିଶ୍ୱାସ
ସେଇଟା ହଉଛି ଜୀବନର ସବୁଠୁ ବଡ଼ କଣ କହନ୍ତି ଯୋଉଟା ଶିଖ୍ ମିଳେଣି ଆମକୁ ଶିକ୍ଷା ଗୋଟେ ମିଳେ ବାହାର ଲୋକଙ୍କୁ ବିଶ୍ୱାସ କରିବାଟା ହିଁ ଜୀବନର ସବୁଠୁ ବଡ଼ ଭୁଲ୍।
କ୍ଷା ମିଳିଲେ କଣ ହବ ବିଶ୍ଵାସ ବା ମଣିଷ ବା ଦେଇଛି ସମସ୍ତ
ଆମେ ସେୟା ଆମେ ଏତେ ସରଳ ସମସ୍ତଙ୍କୁ ପୁରା ପୁରା ମାନେ ବହୁତ ସହଜରେ ବହୁତ କମ ସମୟରେ ବିଶ୍ଵାସ କରିଯାଆନ୍ତି।
ଇଏ ଯେତେ ଯାହା ହେଲେ ବି ପୁଣି ସେଇଆା ଯୋଉଆକୁ ସେଇଆ।
ଦେଇଛି ଭଗବାନ ଗୋଟେ ଭଲ ଗୁଣ ଆମକୁ ସହଜରେ ବିଶ୍ୱାସକରିବୁ ସହଜରେ ଶୀଘ୍ର ଧକ୍କା
ସେ ସେଇପାଇଁ ବା ବିଶ୍ଵାସ ଆଉ ବିଶ୍ୱାସ ଭାଙ୍ଗିବା ପାଇଁ ତ ଭଗବାନ ଦିଟା ଦେଇଛନ୍ତି।
ହଁ ଚାଲୁ ସେ ଭଗବାନ ଦେଇଛି ତ ନୋଉଚି ଯୋଉ ରାସ୍ତାରେ ତ ନଉଛି ଆମକୁ ତ ଆମେ ଚାଲିଛି ତ କୋଉଠି ତ ହେଳା ହଉନି।
ଲାଷ୍ଟ ଏନ୍ତା କଥା ତ ଭଲ ବାଟ ଦେଖେଇ ଦେଲେ ଆଉ।
ଠିକ୍ ଅଛି ଲାଷ୍ଟ ଯଦି କହନ୍ତିନି ଅନ୍ତ ଭଲା ତ ସୁ ଭଲା ଶେଷ ଯଦି ଭଲ ଅଛି ସବୁ ଭଲ ଠିକ ଅଛି।
ଆଜି ଖରାବେଳେ କଣ ରୋଷେଇ ହେଇଥିଲା କଣ ସାଧା ନା।
ହଁ ଶନିବାର ଯେହେତୁ ଅ ଭାତ ଡାଲି ହେଇଥିଲା ଆଉ ଛୁଇଁ ଆଳୁ ଭଜା କରିଥିଲି ସାଲାଡ କରିଥିଲି ଆଉ।
ହଁ ହଁ ସାଲଡ଼ ଟା ସବୁଥିରେ ଟିକେ ରଖିଲେ ଖାଇବା ପାଇଁ ଭଲ ଲାଗିବ।
ଆଉ ପୁଅର ଅଣ୍ଡା ସିଝା ହେଇଥିଲା ଆଉ।
ହଁ ଛୁଆଙ୍କର ତ ସେଇଆ ଆଉ। ଯଦି ଭେଜ ନନ ଭେଜ ଦିନ ତ ନନ ଭେଜ ଠିକ ଅଛି ଭେଜ ଦିନ ତାଙ୍କର ଅଣ୍ଡା ସାଇଟରେ
ଗୋଟେ ଥୋଇଦେଲେ ମାନେ ତାପରେ ସେ କ୍ଷୀର ଫୀର ତ ଖାଏନି ପ୍ରୋଟିନ ତାକୁ କିଛି ଦିଏନି। ତ ବେଟର ସବୁଠୁ ଅଣ୍ଡା ଟା ତ ଅଣ୍ଡା ହିଁ ବେଟର ସବୁଠୁ। ହଁ ସେ ଖାଏ କେତେବେଳେ ଖାଏ କେତବେଳେ ଛାଡିଯାଏ ଏମିତି ସବୁବେଳେ ବାଧ୍ୟ ନୁହେଁ।
ପୁଅର କାଇହିଁ ଗ୍ରୋଥ ହଉନି ତାକୁ କଣ ଦେବି ତ ଟିକେ ଜାଣିପାରୁନି ଜମା ହେଲ୍ଥ ନାଇଁ।
ଘର ଖାଇବା ଘରେ କଣ ଖାଉଛନ୍ତି ସେ?
ସିଜା। ସକାଳୁ ମୁଁ ସକାଳୁ ଉଠିଲେ ଚୁଡା ଗୁଣ୍ଡ ଦଉଛି ହେଲା। ତାପରେ ମୁଁ ଅମୃତଭଣ୍ଡା ଟିକେ ଅଧିକ ମାତ୍ରାରେ ଅମୃତଭଣ୍ଡା ଟି ଟିକେ ଗାଜର ବିଟ ହରଡ଼ ଡାଲି ଚାଉଳ ତାକୁ କଣ କରେ ଗ୍ରାଇଣ୍ଡ ଇ ଯଉ ପ୍ରେସରରେ ସିଟି ମାରିଦିଏ ଗ୍ରାଇଣ୍ଡିଙ୍ଗ କରିଦିଏ। ତାକୁ ଦିଏ ବାରଟା ବେଳୁ ଏଗାରଟା ବେଳୁ।
ତା ଟେଷ୍ଟ ତାକୁ ତାକୁ ଖାଇ ଖାଇକ ଭଲ ଲାଗୁନି ତାକୁ ଟିକେ ଟେଷ୍ଟ ଚେଞ୍ଜ କହୁନାନ୍ତି କେତେବେଳେ ଫୁଟେଇକି ଟିକେ ଲୁଣିଆ କରିକି କେତେ ଟମାଟର ଟିକେ ଅଧିକ ପକେଇକି।
ଏ ନଅ କମ୍ପ୍ଲିଟ ହେଇନି ନା ଆଠ ମାସ କମ୍ପ୍ଲିଟ ହେଇଛି ତ ମତେ ମତେ ଲାଗୁଚି ଟିକେ ଦଶ ମାସ ହଉ ତାପରେ ଯେତେବେଳେ ଦାନ୍ତ ଟା ଟିକେ ମାଡ଼ି ଟାଇଟ ହେଇକି ଯେତେଳେ ଦାନ୍ତ ଟା ଫୁଟି ବାହାରାରିବା ଟାଇମରେ ସେ ଟାଇମରେ ତାକୁ ଭାବୁଛି ଆଉ ଗ୍ରାଇଡିଙ୍ଗ ନ କରିକି ଚକୁଡିକି ଦେବି।
ସବୁଠୁ ସେଇଟା ବେଷ୍ଟ କାଁଇ ଗ୍ରାଇଡିଙ୍ଗ ଖାଦ୍ୟ ଖାଇଲେ ସେଟା ତାଙ୍କ ପାଇଁ କିଛି ଲାଭ ନାହିଁ ଏ କିଛି ଦିନ ପୂର୍ବରୁ ମୋ ସାନ ଝିଅ ଆସିଥିଲା ସେ ତାକୁ ବିଭିନ୍ନ ପ୍ରକାର ଓଟସ ଦଉଛି। ଓଟସ ଟା ଟିକେ ହାଲକା ଫ୍ରାଏ କରିଦବ କଡେଇରେ ଗରମରେ
ହୁଁ ମୁ ପା ଗୋଟେ କିଣିକ ଆଣି ସେମିତି ବଡ ପ୍ୟାକେଟ ଟା ଥୁଆ ହେଇଛି।
ଡେଟସ୍ ଗୋଟେ ପକେଇ ଦବ ଆଉ ଟିକେ ଗୁଡ ଦେଇକି ତାକୁ ଭାଜି ଦେଇକି ଗ୍ରାଇଡିଙ୍ଗ କରିଦବ। ସେ ସେଆକୁ ଖାଇବ ନହେଲେ କଦଳୀ ଗୋଟେ ହଁ କଦଳୀ ଗୋଟେ ଗୋଟ ଆଉ ଗୋଟେ ଡେଟସ୍ ଗ୍ରାଇଣ୍ଡିଙ୍ଗ କରି ତାକୁ ଖାଇବାକୁ ଦବ ସେ ଯେତିକ ଖାଇଲା ଖାଇଲା ଯାହା ବାଳେ ଫୋପାଡି ଦବ ମାନେ ଯୋଉ ଦି ଚାମଚ ଖାଉ ତାଙ୍କୁ
ଓଡସ ଖାଇଲେ ପା ୱେଟ ଲସ୍ ହବ କାଳେ।
ନାଇଁ ନାଇଁ ୱେଟ ର ତ ଯାହାର ୱଟ ଲସ୍ ଅଧିକା ଥିବ ଲସ୍ ହବ। ନହେଲେ କମ ଥିଲେ ଗ୍ରେନ କରିବ ସେ। ସେ ତ ଦି ଟାଇମ ତାକୁ ଓଟସ ଦଉଛି ଖାଇବାକୁ ତା ୱେଟ୍ ବି ଭଲ ଅଛି।
ୱେଟ ଠିକ୍ ଅଛି ହେଲ୍ ବି ଠିକ ଅଛି।
ହଁ ବଧେ ହେଇ ନାଇନ୍ ମନ୍ଥ ଭଳିଆ ହବ ନାଇନ୍ ଟେନ୍ ମନ୍ଥ ଭଳିଆ ହବ ସେ ପିଲା କୁ।
ମାନେ ଇଅଟ
ଆଉ ବହୁତ ଆକ୍ଟିଭ୍ ଅଛି।
ହଁ ଇଏ ବି ବହୁତ ଆକ୍ଟିଭ, ମାନେ ବହୁତ ଷ୍ଟ୍ରଙ୍ଗ ବି, ମାନେ ଯଦି ପଡିଗଲେ ହଠାତ୍ କାନ୍ଦିବାର ନାହିଁ। କିଏ ନାଇଁ ବହୁତ ଖେଳ ମାନେ ଏତେ ଖେଳ ଗୋଡ ହାତ ବାଡେଇ ଖେଳୁଛି। କିନ୍ତୁ ପ୍ରୋବ୍ଲେମ ଏୟା ହଉଛି କଣ ନା ଓଡସଟା ମୁଁ ଗୋଟେ କିଣିକି ଆଣି ମୁଁ ଦେଖଥିଲି ୟୁଟ୍ୟୁବ ରୁ ଦେଖି ଆଣି ଥିଲି ଗୋଟେ ଦି ଗୋଟେ ତାକୁ କଣ କଲି ନା ପୁରା ଟିକେ ହାଲକେଇକି ଭାଜିକି ତାକୁ ଗ୍ରାଇଣ୍ଡିଙ୍ଗ କରି ଗୁଣ୍ଡ କରିଦେଲି।
ହଁ।
ଆଉ ଯ ତାପରେ ଦିନ ଟିକେ ଗୁଆ ଘିଅ ପକେଇଦେଲି। ଓଡସ ଟାକୁ ଟିକେ ଭାଜି ଦେଇକି ପାଣି ଦେଇକି ଫୁଟେଇକି ତାକୁ କ୍ଷୀରି ଟାଇପ ର କରିକି ଦେଲି।
କ୍ଷୀରି ଟାଇପ ର କରି ସେତବେଳେ ଡେଟସ୍ ପକେଇଦବେ ତାକୁ ଗ୍ରାଇଣ୍ଡି କରିବେ।
ହଁ ସେଇୟା କରିକି ଦେଇଥିଲି ଦିଥର କିଏ ଗୋଟେ କହିଲା ଓଟସ୍ ଖାଇଲେ ତାର ୱେଟ୍ ଲସ୍ ହବ ବୋଲି ମୁଁ
ମୁଁ ତ ଦେଖିଲି ସେମିତି ଦଶ ପନ୍ଦର ଦିନ ରହିଲା ମୋ ପାଖରେ ତ ଟୁ ଟାଇମସ୍ ଦିଏ ଡେଲି। ମର୍ଣିଂରେ ଥରେ ଦବ ଇଭିନିଂ ରେ ଥରେ ଦବ ନାଇ ତ ନହେଲେ ସେ ଇଟଲି ବି ଦିଏ।
ହଉ ମୁଁ କଲ୍ କରୁଛି ଆଁ?
ଓକେ ଓକେ ବାଏ।
ହଁ।